ହଁ ଜଗନ୍ନାଥ ଆପଣ ମତେ ଶୁଣି ପାରୁଛନ୍ତି?
ହଁ।
ବାବା କଉଠି ତୁମେ ଅଛ ଏଇନାକେ?
ଆଜ୍ଞା ମୁଁ ଏବେ ଅଛି ରାଉରକେଲାରେ ଆଉ ଆପଣ?
ହଁ ମୁଁ ଗାଁରେ ଅଛି ଦେଉଳକଣ। ଟମକା ଦେଉଳକଣ।
ଟମକା ରେ ଅଛନ୍ତି।
ହଁ।
ଆଉ କଣ କରୁଛନ୍ତି?
କଣ କରିବିଲୋ ବାବା ଏଇଠି ତ ବସିଛି ଆଉ ଘ ଏରେ ଆଉ କଣ କରିମି ଆଉ ଆ ବା ଜବ୍ କରିଛ କି ତୁମେ?
ଆଜ୍ଞା ଘରେ ବସିଛନ୍ତି କଣ ଖାଇଲେଣି?
ହଁ ଖାଇଛି ପୁଅ ଯାଇଥିଲେ ଡିଉଟି ଆଣିଥିଲା ଆଳୁଚପ ବରା ବ୍ରେଡ ଚପ୍ ଆଉ ଘୁଗୁନି ତାକୁ ଖାଇକି ମେଡିସିନ ଖାଇକି ବସିଛି ଆଉ ଦେହ ତ ଭଲ ନାହିଁ ମେଡିସିନ ତ ସବୁଦିନ
କଣ ହେଇଛି ଆପଣଙ୍କର?
ମୋର କଙ୍କାଳଟା ଯୋଉ ମେରୁଦଣ୍ଡ ହାଡ଼ୁଟା ଟିକେ ଗ୍ୟାପ ହେଇ ଆଇଚି। ସେଇଥିପାଇଁ ଗୋଟେ ଗୋଡ଼ ସେ ଗୋ ସେ ଗ୍ୟାପ୍ ଯୋଗୁଁ ଗୋଟେ ଶିରରେ ଗୋଟେ ଗୋଡ଼ ଆହା ତା ଚଳିଲା ଭଳିଆ ଚଳୁନି ଏମିତି ଭଲ ମଣିଷ ଚାଲନ୍ତି। ହେଲା ଗୋଦରା ପଡ଼ିଯାଉଛି ବେଲ୍ଟ ବେଲ୍ଟ ପିନ୍ଞ୍ଚି ଯାଇଥିନି ମେଡିକାଲ କଟକ ଥରେ ଯାଇିଥିନି ଚାରି ପାଞ୍ଚ ବର୍ଷ ତଳେ ସିଏ ବି କହିଥିଲା ସବୁଦିନ ବେଲ୍ଟ ପିନ୍ଧିବା ପାଇଁ ମୁଁ ବେଲ୍ଟ ପିନ୍ଧଥିନି ଏଇ ଘର କାମ ଟିକେ ହେଇଗଲା ଘର କାମରେ କେହି ନାହାନ୍ତି ତ ଆ ପୁଅ ବାହାର ହେଇନଥିଲା ସେ କାମ ସବୁ କରିଦେଲି ଆଉ ତାପରେ ବାହର ହେଲା ବାହାରେ କାମ କରିଦେଲି ଯେମିତି ବାହାରି ପଇଲା ଆଉ।
ଆଚଛା ଆଚ୍ଛା ଆଚ୍ଛା।
ଏଇ ଛଅ ସାତ ଦିନ ହେଲା ଯାଇଥିନି ମେଡିକାଲ ରେ ସେ ବେଲଟ ଫେରି ଦେଇ ହୁଁ ମେଡିସିନ୍ ମେଞ୍ଚେ ଦେଇଛି ଇଞ୍ଜେକ୍ସନ ଦଉଛି। ସେ ଗୋଟେ ଗୋଡ଼ ଗୋଦରା ପଡ଼ି ଯାଉଛି। ଟିକେ ଚା ଗୋଡ଼ ଟା ଉଠାଇଲା ବେଳୁ ଯେ କହିବ ଗୋଡ଼ଟା ନାହିଁ।
ଆଜ୍ଞା ଆଜ୍ଞା ଆଜ୍ଞା।
ଆଉ ବାବା ଆ ତୁମେ ବାହା ହେଲଣି ନା?
ନା ନା ଆମର ବାହାସାହା ହେଇନୁ ଘରେ ଅଛୁ। ଆଉ କାଲି ଆମର ଦେବସ୍ନାନ ପୂର୍ଣ୍ଣିମା ଅଛି ଆମେ କାଲି ଯାଉଛୁ ନେମାଳ ମଠ। ସେ ମଠରେ ଆମର ଆଜ୍ଞା ନେମାଳ ଅଚ୍ୟୁତାନନ୍ଦ ଦାସଙ୍କର ଯୋଉ ମଠ ଅଛି। ସେଇଠିକି କାଲି ଯାଉଛୁ ଆମର କାଲି ସେବା ଅଛି ସେଠି କାର୍ଯ୍ୟ ଅଛି। କାଲି ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ରହିବ ସେଠି ଯାହା ଫଳରେ ସେଠି ଆମେ ଜଳ ଛତ୍ରର ବ୍ୟବସ୍ଥା କରିଛୁ। ସେଥିପାଇଁ ଆଜି ସକାଳୁ ସେଇ ବିଷୟରେ ଆଲୋଚନାଚକ୍ର ଚାଲିଥିଲା ଆମର ଯେତିକି ସଂଘର ଯେତିକି ସଦସ୍ୟ ମାନେ ଅଛନ୍ତି ସେମାନଙ୍କ ସହିତ ତ ଆଲୋଚନା ଚକ୍ର ଚାଲିଥିଲା ଯେ କେମିତି କଣ କରିବା କଣ ନାହିଁ ଆଉ ସବୁ ପ୍ରକାର ବ୍ୟବସ୍ଥା କରି କି କାଲି ଆମର କ୍ କ୍ତଙ୍କ ପାଇଁ ଆମେ ନିଜକୁ ଉତ୍ସର୍ଗିତ କରିବାକୁ ପଡି଼ବ ଆଉ କଣ କରିବା।
ନାଇଁ ଏଠୁ ଆମର ଯାଆନ୍ତିରେ ବାବା ସେରେମାଳ।
ଆଜ୍ଞା ଆଜ୍ଞା ସେଇଟା ତ ବୋହୁତ ପ୍ରଖ୍ୟାତ ଜାଗା ନା। କୁଆଡ଼ୁ କୁଆଡ଼ୁ ଭକ୍ତ ମାନେ ସବୁ ଆସନ୍ତି।
ମୋ ଦେଢ଼ୁଶର ଜଣେ ପା ସିଏ ଯାଆନ୍ତି। ସେ କାଲି ଯିବେ ପ୍ରାୟ ଆଉ ରେମାଳ ନା କଣ ହଁ ରେମାଳ ପା? ସିଏ ଯାଆନ୍ତି ନେମାଳା ଆଉ ବାପା ବୋଉ
ହଁ ଘରେ ହଁ ଘରେ ମୁଁ ବାପା ମା ଆଉ ମୁଁ ଆଉ ମୋର ଦୁଇ ଭଉଣୀ ଅଛୁ। ଦୁଇ ଭଉଣୀଙ୍କର ବିବାହ ସମ୍ପନ୍ନ ହେଇଛି। ମୁଁ ଏକା ଜଣେ ଅଛି ଯାହାର ବିବାହ ହେଇନି ଆଉ ବା ପା ମା ଏବେ ଯୋଉ ଏ ବାହାଘର ଚାଲିଛି ନା ସବୁ। ତ ବାହାଘର ପାଇଁ ବ୍ୟସ୍ତ ଟିକେ ଅଛନ୍ତି ଆଉ। ଆଉ ମୁଁ ଶ୍ ହଁ ମୋ ବାପାଙ୍କର ପାରାଲାଇସ୍ ଅଛି। ବୁଝିଲେ ଆଉ ମାଙ୍କର ବି କ୍ୟାନସର। ଆଉ ଜଗନ୍ନାଥଙ୍କ ଦୟାରୁ ମା ଦୁଇ ଜଣ ଯାକ ଭଲରେ ଅଛନ୍ତି। ନିଜ ନିତ୍ୟ କର୍ମ ତ କରିପାରୁଛନ୍ତି।
ତୁମ ବାହାଘର କରିଦିଅ ନା।
ନା ନା। ଓ ବାହାଘର ମା କଣ ଆଜିକାଲି ତ ଆପଣ ଜାଣିଛନ୍ତି ବିବାହର ସମସ୍ୟା କଣ ଚାଲିଛି। ତ ସେଥିପାଇଁ ଆମେ ତ ନିଜକୁ ସେଥିପାଇଁ ଆମେ ନିଜକୁ ଜଗନ୍ନାଥଙ୍କୁ ସମର୍ପଣ କରିଦେଇଉଛୁ ପ୍ରଭୁ ରଖିଲେ ରଖେ ହରି ତ ମାରେ କିଏ। ତମ ପାଖରେ ତ ନିଜ ମୁଣ୍ଡ ଟାକୁ ଆମେ ନତମସ୍ତକ କରିଦେଇଛୁ। ତେଣିକି ତମେ ଯାହା ନିଷ୍ପତି ନବ ସେଇଟା ଆମର ଶିର ଧାର୍ଯ୍ୟ।
ଅ ସେଟା ତ ବାବା ତଥାପି ତମେ ଆଉ ବାପା ବୋଉ ଏମିତି ଅଛନ୍ତି ଆ ଗୋ ଟିଏ ପୁଅ ତମ ବାହାଘର କରିଦବା କଥା ନା।
କଣ କରିବା ମା ବିବାହ ଗୋ ଭୂମି ଆଉ କନ୍ୟା
କିଏ ବା କି ଆଜିକାଲି ତ ବାବା ସବୁ ନିଜେ ନିଜେ ଇଏ କରୁଛନ୍ତି ତମେ ଦେଖୁନ କୋଉଠି ନି-ନିଜେ ନିଜେ ଆଉ ବାପା ବୋଉ ତ
ସିଏ ଟିକେ ନୁହଁ ନା।
ସେମିତିଆ ନୁହଁ ଯେ ଆରେ ସେ ତମ ବାପାଙ୍କ ଦେହ ଭଲ ନାହିଁ ବୋଉଙ୍କ ଦେହ ଭଲ ନାହିଁ ଆଉ ତମକୁ ଦେଖିବ କିଏ ସବୁ କଥା।
ସେଇ ଜଗା ଚକା ଆଖି ସବୁ ଦେଖୁଛି।
ଚକା ଆଖି ଦେଖୁଛି ବୋଲିକି ବାପ ତମେ ଟିକେ ଦେଖିବ ନା ସିଏ କଣ କରିବେ। ଆଉ ତୁମେ ସବୁ କରିବ ହୁଁ ନା ତ ଆମ ହତରେ କିଛି ନାହିଁ ଆମେ ଉଦ୍ୟୋଗ କରିବା ସିଏ ତାଙ୍କର ଯାହା କରିବେ ନା।
ହଁ ଆଉ ମୁଁ ସେଥିପାଇଁ ମା ବି ସବୁବେଳେ ମତେ ଏଇ ଜିନିଷ ଟା କହେ, ମୁଁ କହେ ମୁଁ କଣ ଉଦ୍ୟୋଗ କରୁନି। କର୍ମ କରୁଛି ଫଳ ସବୁ ସେଇ ଜଗନ୍ନାଥଙ୍କ ହାତରେ।
ଆ ସେ କର୍ମ ତ କରିବ ମଣିଷ କର୍ମ କରିବେ ସବୁ ଉପର ବାଲା ହାତରେ ଫଳ ପାଏ। ସେୟା ନୁହେଁ କି ସେ କଥା ନେଇକି ତମେ ଦେଖିବ ନା। ଆରେ ବାବା ତାଙ୍କର ତୁମେ ଗୋଟିଏ ଯଦି ଦୋଟିଏ ହେଇଥାନ୍ତା ଯାହା ହେଲା ଗୋଟିଏ ଆଜି ଯୋଉ ଭଲ ଥାଏ ମନ୍ଦ ଥାଏ କୁଆଡ଼େ କଣ ହେଇଗଲା ବାପା ମାଆ ଟିକେ ଦେଖିବେ ନା ଦେଖିବେନି।
ହଁ ମା ଠିକ ଅଛି କଣ କରିବା ହଉ ଆମର ବା କହିଲି ପତ୍ର ବି ଯଦି ଗଛରେ ହଲୁଛି ସେ ସବୁ ପ୍ରଭୁଙ୍କ କୃପା। ତ ଆମେ କଣ ଆମେ ତ ନିମିତ ମାତ୍ର।
ହଁ ସବୁଯେ ବାବା ତାହେଲେ ଆମେ ଯାହନି ଟିକେ ନକନେ
ମା ମୁଁ କଣ କରିବି ମୁଁ ଏଇ ଜିନିଷ ଟା କାହାକୁ ଜଣେଇ ପାରିବି କିଛି ଜଣେଇ ପାରିବି କି କାହାକୁ?
ନା ତ ଜଣେଇ ପାରିବନି ତମ ଭଉଣୀ ମାନେ ଅଛନ୍ତି ସେ ଭିଣେଇ ମାନଙ୍କୁ କଣ ବୁଝୁନାହାନ୍ତି।
ସମସ୍ତେ ନିଜ ନିଜ କର୍ମ ଖେତ୍ରରେ ବ୍ୟସ୍ତ।
ଆଉ ବ୍ୟସ୍ତ ଥିଲେ ତଥାପି ଆଉ ଚେଷ୍ଟା କରିବେ ନା ସିଏ ମାନେ ଭଉଣୀମାନେ ଚେଷ୍ଟା କରିକି ସବୁ ଇଏ କରିବେ ନା ଆଉ।
ହଁ ଚାଲିଛି ଦେଖା ଦେଖି। ନାଇଁ ଖିଆ ପିଆ ତ ହେଇନି ଆଉ ଟିକେ ପରେ ଗାଧୁଆପାଧୁଆ ସାରିକି ପୂଜାପୂଜି ସାରିଲା ପରେ ଅନ୍ନ ଗ୍ରହଣ କରିବି।
ଓହୋ ତମେ ପୂଜା କର ବା ଆଉ ବାପା ମା କଣ ଖାଇଛନ୍ତି ନା? ଏଖ ନାଗ।
ଆଜ୍ଞା ଆଜ୍ଞା ସେମାନେ ସବୁ ଖାଇସାରିଲେଣି।
ଆ ତାହେଲେ ତମେ ପୂଜକ ଆଉ।
ଆଜ୍ଞା ଆଜ୍ଞା ଯାହା ହଉ ସେ ପ୍ରଭୁଙ୍କ ଦୟା ଆଉ ଆମେ ସିନା ପୁରୀ ମନ୍ଦିରରେ ପୂଜା କରିପାରିବୁନୁ ଜଗନ୍ନାଥ ତ ସବୁଠି ବିଦ୍ୟମାନ। ଆମେ ସେଇ ଯୋଉଠି ପୂଜା କଲେ ବି ସେ ସବୁ ଶୁଣିବେ।
ହଁ ନାରବା ବା ତମେ ଏତ କର ମୋ ବା ବାବାଟା ତମେ ଯୋଉଠି ଯାହାନ ଦେଖିକି ବାହାରଟା କରିଦିଅ ଚଞ୍ଚଳ। ତମେ ଜାଣିନ ବାବା କେତେବେଳେ କୋଉ ମୁହୂର୍ତ୍ତରେ କଣ କଣ ହେବ।
ସବୁ ଜିନିଷ ସମ୍ଭବ ପର ହେଇପାରିବ।
ହଁ କୋଉ ମୁହୂର୍ତ୍ତରେ କଣ ହେବ ବାପା ମା କେତେ ଆଶା କରିଥିବେ ମୋ ବୋଉ ଟିକଏ ଆସିବନ ମୁଁ ଟିକେ ଦେଖିବି। ଆଜିକାଲି ବହୁତ ଯାହା କରିବେ। ଆଜିକାଲି ବୋଉମାନେ କଣ କରିବେ ନ କରିବେ ସେ ଉପରବାଲା ହାତର କଥା। କଣ ଶହେରୁ ଗୋଟେ ଦିଟା ବୋଉ ଯଦି ଭଲ ନହେଲେ ଆଜିକାଲି କଉ ବୋଉ କହି ଶାଶୁ ଶଶୁରକୁ ଅନଉଛନ୍ତି। ତଥାପି ମାଆ ବାପ କର୍ତବ୍ୟ ଆଉ ମାଆ ବାପ ଯାହାନ୍ତି ଟିକେ ଚାହିଁବେ ନା ମୁଁ ବଉଠ ବାର ମୁଁ ଟିକେ ବଉଟିକି ଦେଖିବି।
ଆଜ୍ଞା ଆଜ୍ଞା। ଦେଖିବା ଯାହା ହବ ଆଉ ଆଉ କଣ?
ନା ଲ ବାବା ତମେ ଦେଖିକି ତମ ତୁମେ ପ୍ରେସର କରନ୍ତନି ନା ତମ ଭଉଣୀମାନଙ୍କୁ ତ
ମୁଁ କହୁ କିଏ ଗୋଟେ ମାନେ ପ୍ରେସର କରିବ କି ମୁଁ ବା ବି ବାହା ବି।
ଆରେ ତମେ ଅନ୍ୟ ଲୋକ ହାତ
ମା ମୋର କହିଦିଅ ମୋ ବୋଉ କୁ ମୁଁ କହିବି କି କେବେ?
ଏ ତମ ବୋଉ କଥା ଏରେ ନମ୍ବର ଅଛି ନା ତମ ବୋର ମୋବାଇଲ ଅଛି ନା ଯିଏନ ତମ ବୋଉ ନମ୍ବର ଟା ନ ଫୋନ୍ କରିକି ତମ ବୋଉ କହିବି।
ଆପଣ ବୁଝିଦେବେ।
ହଁ।
ହଁ ହେଲା ଆଉ କଣ।
ହୁଁ କୋଉ ପୁଅ ଯଦି ନ ବୁଝିଦମିତି ତାହେଲେ କହିବ ମୋର ଗୋଟେ ପୁଅ ବା ହେଲା ଆଉ ଗୋଟେ ପୁଅ ଦିଲ୍ଲୀରେ ଅଛି ତମେ ସେମିତି ଗୋଟେ ପୁଅ ଆଉ।
ହେଲା ଆଉ କଣ ବଢିଆ କଥା ହଁ ମୁଁ ତାହେଲେ ଆପଣଙ୍କୁ କହିବି ଆଉ।
ହଁ। ବୁଝି ଏଇଟା ଗୋଟେ କଥା ବୁଝମି ନାଇ ଆମର ଭଲ ଭଲ ପିଲା ଏଠି ଅଛନ୍ତି ଝିଅ। ଆମେ ବୁଝିପାରିବୁନି ନା।
ଆଜ୍ଞା ହଉ ଠିକ ଅଛି ମୁଁ ଆପଣଙ୍କୁ କହିବି ତାହଲେ ଆଉ ବୁଝିଲେ। ଆଜ୍ଞା ଆଉ ଆପଣ ଖାଇଛନ୍ତି।
ହଁ ମୁଁ ଖାଇଚିବା।
କଣ ଖାଇଲେ?
ସେଇ ବା ଆଳୁଚପ ବରା ବଡେଡ ଚପ ଆଉ ଘୁଘୁନି ପୁଅ ଯାଇ
ଆ ସେଇଟା ତ ଗ୍ୟାସ୍ ଜ ଗ୍ୟାସ୍ ହବ ତାକୁ ଖାଇଲେ ଆପଣ ତାକୁ କାଇହିଁ ଖାଉଛନ୍ତି ରୁଟି ଟିକେ ସକାଳୁ ଖାଆନ୍ତୁ।
ବାବା ମୁଁ ରୁଟି ଖାଏନି। କିଛି ଖାଏନି ମୁଁ ଆଜି ଗ୍ୟାସ୍ ପ୍ରବଳ ମୋର ମୁଁ ଗ୍ୟାସ୍ ବ ଟିକେଟା ଖାଇଏନି। ମୁଁ କହୁଛି ସେଟା ଖାଇମିନି ମତେ ଚୁଡ଼ା ଭଜା ଦିଟା ଦିଅଉ ନହେଲେ ମୁଁ ଚୁଡ଼ା ଭଜା କ୍ଷୀର ଖାଇନି। ଆଉ ସିଏ ଆଣିଥିଲା ବୋଲି କହିଲା ବୋଉ ମୁଁ ଆଣିଛି ଏଇ ଖାଇଦେବା।
ଓ ହଉ ହଉ ଠିକ ଅଛି ଯାହା ବି ହଉଛି ଆଗ ନିଜ ସ୍ୱାସ୍ଥ୍ୟ ହିଁ ସମ୍ପଦ। ନିଜ ସ୍ୱାସ୍ଥ୍ୟକୁ ଆଗ ସବୁବେଳେ ଜାଗ୍ରତ ହିସାବରେ ଦେଖନ୍ତୁ।
ସେଇ ବୈଶାଖ ମାସ ପୁଅର ବାହାରେ ହେଇଛି ବହୁତ ତ ଏହିଁନା ଭଲ କରିଛଛି ଆଗକୁ କଣ କରିବ କଣ ନାହିଁ କିଏ କହିପାରିବ।
ସେଇବା ଆଜିକାଲି ବୋକୁ ତ ଭରସା ନାହିଁ ଏଇନା ଭଲ କରିଛି। କିଏ ଆଗକୁ କଣ କରିବ କଣ ନାହିଁ କିଏ କହିପାରିବ ନା ଆମର ମୋର ଝିଅ ନାହାନ୍ତି ସାନ ପୁଅଟି ତାର ଦିଲ୍ଲୀରେ ଚାକିରି କରିଛି ହଁ ବାବା।
ମା ହଉ ଠିକ ଅଛି ମୁଁ ଯାଉଛି ଟିକେ ଜଣେ ଡାକିଲେଣି। ଆମେ ପରେ କଥା ହବା ହେଲା ରହିଲି ମା ଜୟ ଶ୍ରୀ ଜଗନ୍ନାଥ।
ହଁ ହଲୋ ବାବା ର ପ୍ରଭୁ ଭଲ ରଖନ୍ତୁ।
ହଁ